କଣ କରୁଛ?
ଏମିତି ଛାତ ଉପରେ ବସିଥିଲି ଯେ, ବର୍ଷା ଟିକେ ଟିକେ ପକେଇଲାଣି ଆଉ।
ଅଁ ବର୍ଷାରେ ଏବେ ତ ଲଘୁଚାପ ଅଛି ତ, ବର୍ଷା ସେଥିପାଇଁ ହେଉଛି ଆଉ ଟିକେ ଆଉ।
ହୁଁ ହୁଏ ମାନେ ଏବେ ଟିକେ ଟିକେ ଖରାବେଳଟା ଟିକେ ବନ୍ଦ ଥିଲା, ଏବେ ଆଉଥରେ ଟିକେ ଟିକେ ପକେଇଲାଣି।
ହୁଁ ଲଘୁଚାପ ଯେହେତୁ ଅଛି ତ ପକଉଛି ଟିକେ ବର୍ଷା।
ହୁଁ।
ଆଉ ଖାଇସାରିଲଣି?
ହଁ ଶୋଇଥିଲି, ଏବେ ଖାଇକି ଆସିଲି ଜଷ୍ଟ।
କଣ ଖାଇଲ?
ଭାତ, ଡାଲି, ଶାଗ ଭଜା।
ହୁଁ - ହୁଁ ଆଉ। ଚାଲ ଆମେ ଆମ ଟପିକ୍ ଉପରେ କଥା ହବା, ତ ଆମ ଟପିକ୍ ହେଲା କିଛି ବୁଲାବୁଲି ଉପରେ। ତ ବର୍ଷ ବର୍ଷା ଯେହେତୁ ହଉଛି ତ ବୁଲାବୁଲି କେମିତି କଣ କରିବ? ସବୁ ଅସୁବିଧାର ବି ସମ୍ମୁଖୀନ କେତେ ଗୁଡ଼ାକ ହବା? ବର୍ଷାରେ ଭିଜିଲେ ଭଲ ଲାଗେ, କିନ୍ତୁ ଯଦି ବାହାରକୁ ଯିବା ବର୍ଷାରେ ମାନେ ବାହାରକୁ ଗଲେ ତ, ଗାଡିରେ ହିଁ ଯିବା। ତ ଗାଡ଼ିରେ ବେଶୀ ସମୟ ତ ରହିପାରିବାନି ନା, ମାନେ ଯୋଉ ଜାଗାକୁ ଆମେ ଯାଇଥିବା ସେ ଜାଗାକୁ ପହଞ୍ଚିଲା ପରେ ଓହ୍ଲେଇବା। ଓହ୍ଲେଇଲା ପରେ ସେଠି ପୁଣି ଆମେ ଓଦା ହବା। ଆମେ ବୁଲାବୁଲି କରି ଟାଇମ୍ ରେ ଓଦା ହବା ଯେହେତୁ କି ଆମର ଅ ଥଣ୍ଡା, ଜ୍ୱର, କାଶ ଏରା ସବୁ ଲାଗି ରହିବ ଆମ ଦେହରେ। ଆଉ ଵାକିି ବର୍ଷା ଯେହେତୁ କ ଦୂଷିତ ପାଣି କିମ୍ବା ଖାଦ୍ୟ ଖାଇଲେ ବି ପେଟ ଖରାପ ଆଉ ଆଉ ଖାଦ୍ୟ ଜନିତ ସଂକ୍ରମଣ ବି ହୋଇଥାଏ।
ହୁଁ।
ତାପରେ ଖାଲ ଗଡ଼ ଖାଲ ଆଉ ଏଗୁଡ଼ା ଯେଉ ରହିଥିବ ପାଣି ଜମେଇ ଆମେ ଜାଣିପାରିବାନି ଯେ କୋଉ କଉଁଡ଼ା ଢେପ ହେ ହୋଇକିରି ଅଛି କଉଁଡ଼ା ଖାଲ ହେଇକିରି ଅଛି ଏଗୁଡ଼ାକ ସବୁ ଜାଣିପାରିବାନି। ଆଉ ରାସ୍ତା ବି ମାନେ ଯୋଉ ଗୋଟାକ ପ୍ଲେନ୍ ରାସ୍ତା ସେଗୁଡ଼ାରେ ବି ଗାଡ଼ି ବି ସ୍ଲିପ୍ ହୋଇଥାଏ।
ହୁଁ।
ଆଉ ଗୋଟେ ଗୋଟେ ସ୍ଥାନରେ ସାପ ଆଉ ବିଷାକ୍ତ ଜନ୍ତୁ ଯେମିତି ଆମର କଙ୍କଡ଼ା ବିଛା ଆଉ ଏମିତି ସବୁ ଜୀବଜନ୍ତୁ ରହିଥାନ୍ତି ତ ଆମେ ଚକୁଡ଼ିବା କି କଣ କରିବା ତ ଆମ ଦେହରେ ହିଁ କିଛି ସାପ ଥିଲେ ମାନେ ଯଦି ଆମେ ତାକୁ ଚକଟିବା ତ ସେ ବୁଲିକି ଆମକୁ ମିଦବା ନା। ତ ଆମର ହିଁ କିଛି ଅସୁବିଧା ଆଉ ହବ? ତ ଏଇସବୁର ବୁଲାବୁଲିଟା ବର୍ଷା ଦିନେ ଟିକେ କମ୍ କରିବା ଉଚିତ। କିନ୍ତୁ ଏମିତି ଯଦି ପାଖ ଜାଗାକୁ ଯାଉଛ ତାହେଲେ ସାବଧାନରେ ସହ ଯିବା ଦରକାର ଆଉ। ବର୍ଷା ଦିନେ ତମେ କେବେ କୁଆଡ଼େ ବୁଲିବାକୁ ଯାଇଛ?
ହ। ।
ହଁ କୁହ।
ହଁ କୁହ।
ମୁଁ କହିଲି ମତେ ଏମିତିରେ ବର୍ଷା ହେଲେ ମାନେ ବର୍ଷା ରେ ଭିଜିବାକୁ ଭଲ ଲାଗେ ଯେ କିନ୍ତୁ ଡ୍ରେସ ପତ୍ର କାଦୁଅ ହଲେ ମତେ ଭଲ ଲାଗେନି ଭିଜାରିଆ ଅଛି। ଚିଡା ଲାଗେ ମାନେ ଓଦା ଓଦା ଖାଲି କେମିତି ଲାଗେ
ବାଟରେ ଯଦି ଗାଡି ପାଖ ଆମେ ଯଦି ଚାଲିକି ଯାଉଥିବା ମାନେ କୋଚିଂ ହଉ କିି ସ୍କୁଲ ହଉ କିି ଯାହାଵି ଆମେ ଯଦି ଚାଲିକି ଯାଉଥିବା ତ ଗାଡି ବସ୍ ଆସିଲେ ତ ସେ ତ ସ୍ପିଡ ହିଁ ନବ ବର୍ଷା ହଉଛି ଯେତୁ ସ୍ପିଡ ନେଲା ଟାଇମ ସେ ମାନେ ପାଣିଟା ହେଉ କି ଯାହା ବି କଚରାଟା ହେଉ। ତ ଛିଟିକି ଆସିକି ଆମ ଦେହରେ ପଡ଼ିଥାଏ ତ ଏଗୁଡାକ କିଛି ଭଲ ଲାଗେନି ମାନେ ବର୍ଷା ଦିନେ ବାହାରକୁ ବାହାରିବାକୁ ଏତେ ବି ଭଲ ଲାଗେନି। ଆଉ ଘରେ ବି ପାଣି ପଡ଼ିକି ମାନେ ଓଦା ଓଦା ଲାଗେ। ତ ସେଥିପାଇଁ ବି କିଛି ଭଲ ଲାଗେନି ଟିକେ।
ହୁଁ ବାକି ବୁଲିବାକୁ ଯିବ ମାନେ ଭଲ ଜାଗା ଏତେ ଦୂରକୁ ଯିବ ବାକି ବ ତାହେଲେ କାଦୁଅରେ କିଛି ଭଲ ଲାଗିବନି ଖରାପ ହବ ତା ସହିତ କିଛି ଖ ଭଲ ଲାଗିବନି ହ ଗୋଟେ ଘରକୁ ଆସିବାରେ ଜଲଦିରେ ରହିବ। ବର୍ଷା ହେଲାଣି ଜଲଦି ଚାଲ ଘରକୁ ଯିଆ ଠିକସେ ବୁଲି ପାରିବନି କିଛି ଖାଇ ପାରିନି ଏମିତି କିଛି ଅସୁବିଧା ହଉଛି ଆଉ।
ଆଉ ଏମିତି ଛତା କିମ୍ବା ରେନ୍କୋଟ୍ ନଥିଲେ ସମ୍ପୂର୍ଣ୍ଣ ପୁରା ମାନେ ଆମେ ପୁରା ୱଦା ହେଇଯିବା ଯଦି ମାନେ ବୁଲିବାକୁ ଯଦି ବି ଯାଉଛେ। ତ ବର୍ଷା ହଉଥିବ ତ ଛତା ଆଉ ରେନକୋଟ ଯଦି ନ ନେଇକିଯିବା ତାହେଲେ ଓଦା ହେଇଯିବା। ତାପରେ ଆମର ଚପଲ ହେଉ କିି ପୋଷାକ ପତ୍ର ଏଭଳି ସବୁ କାର୍ଯ୍ୟରେ ଅପରିଷ୍କାର ବି ହେଇଯିବ। ଆଉ ବାକି ଓଦା ଯେହେତୁ ବର୍ଷା ହଉଥିବ ଆମେ ଓଦା ହେଇଯିବା। ତ ଓଦାରେ ଡ୍ରେସ ଯକି ଓଦା ଲୁଗରେ ରହିଲେ ତ ପୁରା ଶିଣି ଶିଣିଆ ଲାଗିକି ମାନେ କି ମା ଛ ଗୋଟେ ଅଲଗା ପ୍ରକାର ଅଜୀବ ଲାଗିବ ଆଉ ମାନେ ଥଣ୍ଡା ବି ଲାଗିବ।
ହୁଁ ସେ ଅରଗୀ ହବ।
ହୁଁ ଆଉ ମାନେ ଅଧିକ ଅତ୍ୟଧିକ ବର୍ଷା ଯେହେତୁ ତ ନାଳ ଡ୍ରେନର ପାଣି ବି ରାସ୍ତାକୁ ଆସିକି ଗୋଟେ ଅ ଅଲଗା ମାନେ ଗନ୍ଧ ବି ହଉଥିବ। ମାନେ ଖରାପ୍ ଗନ୍ଧ ଗୋଟେ ହଉଥିବ। ଆଉ ଲାଇନ୍ ବି କଟି ଯାଇଥିବ ବର୍ଷା ଦିନେ।
ହୁଁ!
ଆଉ ଯଦିବିି ଆମ ଆମର ଆଉ ଟିକିଏ ଆଗକୁ ଘର ଆମ ଘର ନାହିଁ ଆଉ ଟିକ୍ କିଏ ଗୋଟେ ପାଞ୍ଚ ଏମିତି ହବନି। ଏମିତି ଆଉ ଟିକେ ଆଗକୁ ଗୋଟେ ପାଣି ଅଛି ତ ସେଇଠି ପୋର୍ କମ୍ବ ଅଛି। ଯଦିବି ମାନେ ଅଧିକ କଁ ହେଲା ତାହେଲେ ପୋର୍ ପୋଲ୍ ଖମ୍ବ ଦ୍ଵାରା ଘରମାନଙ୍କୁ ବି ଅ ମାନେ ଅସୁବିଧା। ତାପରେ ଯୋଉମାନେ ସେଇ ପାଣି ଦେଇକି ଯାଉଚନ୍ତି ସେମାନଙ୍କୁ ବି ଅସୁବିଧା।
ଆଉ ବସ୍ ଅଟୋରେ ବି ଯାଇ ହ ଯାଇକିରି ବି ମାନେ ଅସୁବିଧା ହୁଏ ବସ ଟ୍ରେ ବି ଗଲେ ବି ଆମେ ଚିଡା ମାରିକିରି ବି ଓଧ ହୋଉଚନ୍ତି ଆମେ। ଆଉ କୁଆଡେ ବୁଲିବାକୁ କି କୁଆଡେ ସ୍କୁଲ୍ ଟାଇମ୍ ଏଗୁଡା ସବୁ ଟାଇମ୍ରେ ବି ଲେଟ୍ ହଉଚି କୁଆଡ଼େ ଯିବା ପାଇଁ ହେଲି। ଆଉ ବାକି ଯାହା ଯା ସାମାନ୍ ପତ୍ର ନେଇକି ଯାଉଚେ ବ୍ୟାଗ୍ ହଉ କି ମୋବାଇଲ ହଉ କି ଯାହାବି। ଏଗୁଡା ସବୁ ଓଦା ହେଇକିରି ନଷ୍ଟ ହେଇଯାଉଚି। ଛୋଟ ପିଲାମାନେ ଓ ବୃଦ୍ଧମାନେ ବି ବାହାରେ ଚାଲିବା କଷ୍ଟକର ହେବ। ଆଉ ଗାଡି ଯୋଉମାନେ ଚଲଉଚନ୍ତି ତ ବର୍ଷାଟା ପଡିଲା ମାନେ କଣ ମୁହଁରେ ଆସିକି ବାଜୁଜି ପାଣିି ଟୋପାଟା। ତ ସେଗୁଡାକରେ ମାନେ ଆଖିକି ମାନେ ମୁହଁକୁ ଅଧିକ ଜୋର୍ କାଟେ ମାନେ ଯୋଉ ବଡ ବଡ ଟୋପଜା ଉମ୍ ମାନେ ମୁହଁରେ ଆସିକି ବାଜେ ଗାଡି ଷ୍ଟ୍ରି ସ୍ପିଡି ଥିଲା ପରେ। ସେଗୁଡାକ ବି ମାନେ ଗାଡି ବି ଭଲରେ ଚଲେଇ ହୁଏନି ବାକି ଯଦି ହେଲମେଟ୍ ଥିବ ତାହେଲେ ଟିକ୍ କେ ଠିକ୍ରେ ଚଲେଇ ପାରିବ ହେଲେ ବି ଟିକେ ଉମ୍ ମାନେ ଠିକ୍ ନାଇଁ ମାନେ ବର୍ଷା ଦିନେ ବି ଗାଡି ଚଲେଇବା ଟିକେ ଅ ଭଲ ନାଇଁ ଦୁର୍ଘଟଣା ବି ଘଟିପାରେ। ଆଉ ପ୍ରବଳ ବର୍ଷା ସମୟରେ ଗଛର ଡାଳଫାଳ ଏଗୁରା ସବୁବି ଭାଙ୍ଗି ଯାଇପାରେ। ନଡିଆ ଗଛର ବହଙ୍ଗାଫଅଙ୍ଗା ଏଗୁଡା ସବୁ ଭାଙ୍ଗିରି ବି ଘ ଘର ଉପରେ ପଡିଥାଇପାରେ। ଆଉ ଏମିତି ଆମେ କାର୍ଯ୍ୟସ୍ଥଳ ହଉ କିବା ଅଫିସ୍ ଫଫିସ୍ ହଉ କି ମାନେ ଯୁଆଡ଼େ ବି ଯୋଉମାନେ ଯାଆନ୍ତି ପିଲାମାନେ ସୁ ଯାଆନ୍ତି କି ଯାହାବି। ତ ଏଗୁଡ଼ାକରେ ଆମେ ଟିକେ ଲେଟ୍ରେ ହିଁ ପଂ ପଂହଁଚିଚେ। କାରଣ ବର୍ଷା ଯେହେତୁ।
ହୁଁ!
ଆଉ ବିଶୀ ସମୟରେ କହିଲେ ପାଣିରେ ଭିଜିଲେ ଅ ବା ଚାଲିରେ ଆମର ପାଦରେ ସଂକ୍ରାମଣ କିମ୍ବା ଫଙ୍ଗେସ୍ ହେବାର ସମ୍ଭାବନା ରୋହୁଛି, ଆମେ ଏଇଟା ପଢିଚେ ବି।
ହଁ ବାଲି ଖାଇ ଯାଉଚି ବି। ବାଲି ବି ଖାଇ ଯାଉଚି।
ହଁ ଆପଣ ଯାହା ଫଙ୍ଗେସ୍ ବୋଲି କହନ୍ତି ତାକୁ ବି ଫଙ୍ଗେସ୍ କୁହନ୍ତି। ତ ସିଏ ଗୋଟେ ଅଲ୍ଗା, ଆଉ ଏଗୁଡ଼ା କିଛି ଅଲଗା ଅଲଗା ହେଉଛନ୍ତି ମାନେ ଉ ରୋଗର ତ ଜାଣିଛ ତମେ ରୋଗର ଅଲଗା ଅଲଗା ନାଁ କେତେରେ ଅଛି।
ହୁଁ।
ଯେମିତି ବୁଲାବୁଲି ଅ ବାହାରେ ତ ମାନେ ବର୍ଷା ଦିନେ ବାହାରିବା ହିଁ ଅସମ୍ଭବ। କିନ୍ତୁ ଯୋଉମାନେ ମାନେ ଯାହା କାର୍ଯ୍ୟରେ ଯାଉଚନ୍ତି, ଏବେ ସିନା ମାନେ ଆଉ ବିଲ ବାଡି କାମ ବୋଲି ରହି ଯାଉଛନ୍ତି ଯୋ ଲୋକନ ଆଉ ଯୋଉ ଲୋକାମାନେ ଅଫିସ୍ ଯାଉଛନ୍ତି ଟ୍ରିପଗୁଡା ତ ଯିବା ପାଇଁ ବାଧ୍ୟ ନା, ନା ବର୍ଷା ଦିନେ ପୁରା ଛଅ ମାସ୍ ଛୁଟି କରିଦେବେ ଏମିତି ତ କରିପାରିବେନି ନାଙ୍କେ।
ହୁଁ।
ଆଉ ସ୍କୁଲ ମାନେ ବି ସ୍କୁଲ ପିଲାମାନେ ବି ତ ବନ୍ଦ କରିପାରିବେନି ନା ଛଅ ମାସ ପରେ ସ୍କୁଲ ତ ଏଇଗୁଡା ଯିବା ବାଧ୍ୟ ତ ଦେଖି ଚାହିଁକି ଯିବା ଦରକାର ଆଉ।
ହୁଁ।
ଆଉ କଣ ଜାଣିଛ ତୁମେ କୁହ।
ହାଲୋ।
ବର୍ଷାରେ ସେଇଥିପାଇଁ ତ ଲୋକ ମାନେ ଶୀତ ଦିନେ ସବୁଆଡେ ବୁଲିଆକୁ ଯାଆନ୍ତି।
ହୁଁ।
ମାନେ ଶୀତ ପାଗ ଯେହେତୁ
ସାର ଏତେ ଓଦା ଫଦା ନାହିଁ କି କିଛି ନାହିଁ ସେଥିପାଇଁ ତ ବୁଲିବାକୁ ଯାଁନ୍ତି ଭଲ ଲାଗେ ବି ଶୀତଦିନଟା ବି ଆଉ ଖରା ବି ଏତେ ହୁଏନି।
ହୁଁ।
ଆଉ କଣ ଜାଣିଛ କୁହ। ହାଲୋ।
ହୁଁ।
ହଁ ଆଉ କଣ ଜାଣିଛ କୁହ।
ଆ ଏଇ ମାନେ ବର୍ଷାରେ ବି ଜଣ ଜଣଙ୍କ ଦେହରେ ଯାଏନି ବର୍ଷା ମାନେ ଜର ହେଇଥାଏ। ମାନେ ଆମର ଜର ହେଲା ଛାଡିଯିବ କିନ୍ତୁ ଜଣ ଜଣ ଦେହରେ ଜର ହେଲେ ଟୋଟାଲ ଛାଡିବନି ପୁରା ଏମିତି କି ଗୋଟେ ଗୋଟେ ଜାଗାରେ ଜଣ ଜଣ ମୃତ୍ୟୁବରଣ ବି ହେଇଯାଉଛି ବର୍ଷା ଯୋଗୁ। ଆଉ ବାକି ଥଣ୍ଡା ବି ହୋଇଥାଏ ମୁଣ୍ଡ ବିନ୍ଧିଥାଏ। ଏମିତି କିଛି ହେଇଥାଏ ଆ ତା ସହିତ ପାଦ ପାଣି ଖାଇଯାଏ ନହେଲେ ବାଲି ଖାଇଯାଏ। ଆଉ ମାନେ ଗାଁ ଦାଣ୍ଡ ପାଣି ଭାସେ। ମାନେ ଯଦି ଜୋରି ବର୍ଷା ହେଲା ତ ପଳେଇବ ପାଣି ଟା ଯଦି ଚିପି ଚିପି ବର୍ଷା ହେଲା ତ ଗାଁ ଦାଣ୍ଡ ଅଧିକ କାଦ କାଦ ହବ। ଘର ବି କାଦ କାଦ ହବ ତ ଏମିତି ହେଲେ ବିଜାରିଆ ବିଜାରିଆ ଲାଗେ। ଯୋ ଦି ଦିନ ତିନ ଦିନ ଦିନେ ଦି ଦିନ ବର୍ଷା ର ଅଲଗା କଥା ବର୍ଷା ଗୋଟେ ଗୋଟେ ଥର ଲାଗେ ଗିକି ବି ରହୁଛି ମାନେ ପନ୍ଦର ଦିନି ମାସେ ଲାଗିକି ରହିଲେ ବିଜା ଲାଗୁଛି।
ହଁ ଗୋ ଯେଉଁଗୁଡ଼ାକ ପାଞ୍ଚ ସାତ ଦିନରୁ ଅଧିକ ଦିନ ହୁଏ ସେଗୁଡ଼ା ଟିକେ ବିଜାର ଲାଗେ।
ହୁଁ। ଘରୁ ବାହାରି ହୁଏ ନା ଯଦି କଣ ଅର୍ଜେଣ୍ଟ କାମ ଥିବ ଯାଇବି ହୁଏ ନା ଏମିତି ବର୍ଷା ଭଲ କିନ୍ତୁ ଯେତିକି ହବା କଥା ହବ ଅଧିକ ପରିମାଣରେ ହେଲେ ବିଜା ଲାଗିବ। ଯେହେତୁ ଘର କୁଆଡେ ଯାଇ ହୁଏନି ଆଉ ମାନେ ଦରକାର ଦରକାର ଥିବ ଯଦି ଯିବ ଓଦା ହେଇଯିବାକୁ ପଡିବ।
ଅତ୍ୟଧିକ ଆବଶ୍ୟକ ଟାଇମ ରେ ଘର ବାହାରିବା ଦରକାର ଆଉ ହଉ ଠିକ୍ ଅଛି ତ ଟାଇମ୍ ହେଇଯାଇଛି।
ହଁ।